ହୁଁ ଦିଦି ଗୁଡ୍ ଇଭିନିଂ।
ଗୁଡ଼ ଇଭିନିଂ।
କଣ କରୁଛ ମୁଁ ବରା ଛାଣିଛି।
ଆଉ ଇଆଡେ ଟିକେ ପଠେଇ ଦିଅ।
ତମର ରଜ ସଇଲା।
କଣ କହିଲ ଆମର ଶଇଲା କାଲି ଖାଇଥିଲୁ ବରା। ରାତିରେ ଖାଇଥିଲୁ ଦହିବରା ଆଜି ଖାଇବୁ ପିଠା ତରକାରୀ ଶେଷ ହବ ହେଲା।
ସରିବ ଆଣ ସରିବ ରଜ ସରିବ ଆଣ ସରିବ।
ହଁ ତମର ତ ଗାଁରେ ଦୋଳି ହେରିକା ହେଇଥିବ।
ଆମର ଗାଁ ଦୋଳି ହେଲେ କଣ ଘରେ ଦୋଳି ଅଛି ଖେଳୁଛୁ?
ତ ତୁ ଯାଇନୁ?
ନା। ଏ ଦୋଳିରେ ଖେଳିଲେ ମୋ ମୁଣ୍ଡ ବୁଲାଏ ହେଥିପାଇଁ ଯାଏନି।
ଓହୋ। ପୁଅ ଝିଅ ତ ଝିଅ ଡ୍ରେସଟା ସୁନ୍ଦର ଲାଗୁଥିଲା ଲୋ। ଏଇ ଯୋଉ କଣତ ହେଇଟା ପର୍ପଲ କି ପର୍ପଲ କଲର ବୋଧେ ପ୍ ପ ହଁ ହଁ ଗ୍ରୀନ୍ ଡିପ ଗ୍ରୀନ୍ ଟା। ତା ଭଲ ଲାଗୁଥିଲା ସୁନ୍ଦର ଲାଗୁଛି ଡ୍ରେସଟା ତାକୁ ବଢିଆ ମାନୁଛି। ହୁଁ। ଫଟୋଟା ଦେଖିଥିଲି ମୁଁ ତାକୁ ଇଏ କରି କହିଲି କିଏ ଡ୍ରେସ ଚଏସରେ କିଣିଛି ବଢିଆହେଇଛି।
ମମି ତ ଆମର ସବୁ ମମି ଆଉ। ଆମେ ଦୋକାନ ବାଡି କଣ ଦେଖିନୁ?
ସେଇଆ। ମମି ଚଏସ୍ ତ କରିକି ଆଣିଛନ୍ତି ଆଉ ଦେଖିବ କଣ?
ହଁ ଏମିତିରେ ତ ମମିଙ୍କ ଚଏସ୍ ଟା ଭଲ। ହଁ। ଆଉ ବାଇଚାନ୍ସ ବି ଯଦି ତୁ ବାରିଦେଲୁ ତତେ ଭଲ ନ ଲାଗଲା ଶଇଲା ଆଉ
ହଁ। ହଁ ହଁ।
ଏଇନା କଥା ହଉଥିଲେ ଯେ ମମି ଖାଲି ସାହିତ୍ୟିକ ୱାଡରେ କହିଲେ? ମିଶୁ ମୋର ଦେହ ଏ ଦେଶ ମାଟିରେ
ହଁ ଏନପା କଲଟା ଆସିଥିଲା ତୋ କଲ ପରେ ହେଲା। ଅଁ ମୁଁ କାଟିଦେଲି ମୁଁ କହିଲି କଲ କରିବା ଆଉ ତୋ ସହ କଥା ହେଲା ପରେ ଆଉ ଆଉ ପୁଅ ଝିଅ ଦିଜଣଯାକ କଣ କରୁଛନ୍ତି?
ହେଇରା ଚଗଲା ହଉଛନ୍ତି ବରା ଛାଣୁଥିଲି ମଝିରେ ଡିଷ୍ଟର୍ବ କଲା ଯାଇକି ତା କାମ ସାରିକି ଆଇଲି।
ତମ ରାତି ଖାଇବା ବରାନା ନାଇଁ ଏଟା ସ୍ନାକ୍ସରେ ଯିବ?
ନାଇଁ ରାତି ଖାଇବା ଯିବ। କେବଳ ବାପାଙ୍କର ଯାହାଲେ ରୁଟି ହବ ମିଶେଇ ଖାଇ
ଆଚ୍ଛା ଆଚ୍ଛା। ହଁ ନାଇଁ ଏଇଟା ଭଲ ନା ଆଉ।
ଆମର ଲାଇନ ବର୍ଷା ପବନ ଆଇଲା ସାଢେ ତିନିଟାରୁ ଲାଇନ ପଳେଇଛି। ଯେହେତୁ ବତୁରେଇ ଦେଇଛି ମମିଙ୍କ ଦେହ ଆଉ ସହିଲାନି ସେ କହିଲେ ଦେ ମୁୁଁ ନହେଲେ ଶିଳରେ ବାଟି ଦେଇକି ଆଣେ। ଛାତରେ ବାଟି ଦେଇକି ଆଣିଲେ। ଏଇ ସେଇଥିପାଇଁ ଛାଣଛୁଣି ଏତେ ଲେଟ୍ ହେଲା। ନହଲେ ସଞ୍ଜବେଳେ ଦିଟା ଖାଇକି
ହଁ ନ ଲଗେଇ ଦିଟା ଖାଇ ଦେଇଥିଲେ ହଁ ବାସ୍ ତ ଦିଟା ଯାକ ଥାନ୍ତା, ରଇ ହେଇ ଖାଇ ଦେଇଥାନ୍ତା।
ଆଉ ଦେଖିଲା ବେଳୁ ଏ ମଝା ମଝି ହେଲା। ହୁଁ, ନା ଇଏ ସ୍ନା ହଁ ବା ସିଆଡେ ଅଚୁ?
ତୋମର ଆଜି ସିଆଡେ ବର୍ଷା ହେଇଛି ନା ନାହି?
କଷିକି ଢାଳିଚି ବର୍ଷା ସାଙ୍ଗରେ ଘଡଘଡି।
ନେ ମାନେ ମୋ ଶାଶୁ ଘର ଆଡେ ବି ହେଇଛି। କିନ୍ତୁ ଏଇଠି ଆମର ଘଡଘଡି ହେଇଛି, ବର୍ଷା ହେଇଛି କେତେଳୁ ମାନେ କମ୍ପାରିଜନ୍ କମ ଟିକେ ହେଲା।
ଓହୋ, ଏମତି କହି ହବ କୋଉ
ଅଁ, ହଁ। ଏପଟେ ତ ସେପଟ ଉ, ମାନେ ରୀମା ଦେଇ ଘର ଶାଶୁ ଘର ଆଡେ ଜମା ମାନେ ହେଇନି। ଏମତି କହିହବନି ନା।
କହିହବନି ହଁ ଏଟା ପୁଣି ପାଖରେ।
ହୁଁ।
ଆମର ତ ସତରେ ଏଇଠୁ ହଉଛି ହେଲେ ଆମ ଘର ଏଠି ହଉନି। ବୋଉ କହିବ କାଇଁ କିଛି ତ ହେଇନି।
ହୁଁ, ସେ ଯୋଉଠି ଯେତେଲେ ବିଜେ କଲେ ଆଉ।
ହଁ।
ଆଉ, ଆଉ ମୁଁ ଏମିତି ମୁଁ ଟାଇମ୍ ରେ କିଛି ଏତେ ଖାଏନି ହେଲା। କିନ୍ତୁ ଆଜି ଖାଇଛି ମୁଁ ଆଳୁ ଚିପ୍ସ ଖାଇଛି, ଏଇ ଯୋଉଟା ନର୍ମାଲି ଇଏ ବାଲା ମୋ
ହଁ, ହଁ ପକେଟ୍ ବାଲା।
ନାଇଁ ନାଇଁ ଏ ସେ ପାକେଟ୍ ବାଲା ନୁହେଁ। ଯୋଉଟା ଆଗରୁ ମାନେ ଗାଉଁଲି ଛଣା ଯାଏ ମୋ ଯୋଉ ମୁଟାମୁଟା କାଟିକି। ହଁଁ, ହଁ, ହଁ। ସେଇଟା ଏ ସେଇ ତା କୁ ହଁ ତାକୁ ଖାଇଥିଲି, ଆଉ ଶ୍ରୀ ଉଁ, ଯୋଉ ଝିଅ ଖାଇଲା ହଁ ବ୍ରେଡ୍ ସାଣ୍ଡୱିଇଜ୍ ତା ଥ୍ରୁ ଗୋଟେ ଖାଇଥିଲି, ଚା ପିଇଥିଲି ଆଉ।
ହଁ, ତୋମ ତ ସେଇଠୁ ପାଖରେ ସବୁ ମିଳୁଚି ଯେତେବେଳେ ଯା ମନ ନାଇଁ ହବ, ହବ।
ନହେନ ନାଇଁ ଆଉ ଯେତେବେଳେ ଯାହା ପାଇଲେ କରିଦେଲେ ଗଲା ତ।
ହଁ।
ଆଉ ବଡ? ରାତିରେ ତ ପିଠା ତରକାରୀ ଖାଇବୁ ଆଉ, ତୋମ ବଡ ଯା କୋଉଠି?
ସିଏ ସାଙ୍ଗର ତାଙ୍କ ଗାଁ ପବନ ଖାଇ ଯାଇଚନ୍ତି।
ଓହୋ! ଏ ସେ ଏବେ କଣ ତାର ଛୁଟି ଅଛି କି? ଯୋଉ
ଅଫ୍ ଅଛି ତାଙ୍କର ଟିକେ ଯାନ୍ତ୍ରୀଙ୍କ ପ୍ରୋବ୍ଲେମେ ପଚ୍
ଓହୋ, ହୋ ହଁ ତାଙ୍କ ଛୁଟି ଦେଇଥିବ ନାଇଁ?
ହୁଁ, ହୁଁ ସେଇଟା ଯେ ହେଲେ କେବେ ଖୋଲିବ ଜଣା ନାହିଁ, ଛୁଟି ଟା ନେଇଛନ୍
ଛୁଟି ନେଇଛନ୍ତି?
ହଁ।
ମୁଁ ଭାବିନି ଛୁଟି ଟା ମାନେ ଅଁ, ଇଏ ହେଇଛି ବୋଲି।
ନାଇଁ ସେ ତାଙ୍କ ଆଡୁ ସିଏ ମନକୁ ନିଅନ୍ତି ତାଙ୍କର ସେଇଭଳିଆ ଚାକିରି।
ନାଇଁ ଇଏ ତମ ଦେଢ଼ସୁରର?
ହଁ ସିଏ କାଲି ବୋଧେ ପଳେଇଲେ ଆଉ
ଓହୋ ମାନେ କାଲି ଯୋଉ ଯିବ ମାନେ ତାର ଯୋଉ ଖୋଲା ଅଛି ତ? ତାନେ ଏତେ ଏତେ ଦିନ ତ ଦଉନି ନା ଲେକ୍ଚର୍ ମାନଙ୍କୁ ଛୁଟି
ନାଇଁ କାଲି ସେ ଯିବେ
ଅ ସିଏ ସିଏ କିନ୍ତୁ ତୋ ଯା କିନ୍ତୁ ଏଇନା ଆସିବନି?
କଣ କହିଲ ଦିଦି?
କହିଲି ତମ ଯା ଏଇନୁ ଆସିବେନି?
ଏ ନା କହିହବନି ତାଙ୍କର ଅସୁବିଧା ହେଇଛି କୋଉଦିନ ଭଲ ହବ ଆସିବେ ଆଉ।
ଓହୋ ଆଉ ସାନ ଖବର କଣ କାହିଁ କୋଉ ଯୁଗରୁ ତମକୁ
ହେ ସାନ ଏବେ ଆସିବ ସେ ବାହାରେ ଅଛି ପରା ଇଣ୍ଡିଆ ବାହା ରେ ଏବେ ଆର ମାସ ବେଳକୁ ଆସିବ ଆଉ। ଆସିଲେ ଦେଖାହବ ଯିବା ଆଉ।
ହଁ କେତେ ମନ୍ଥ ହେଲା କି ହଁ ନିହାତି ତାପରେ ଅପରେ ୱେଲ୍ କମ୍ ଆଉ ଆସିବ ଆଉ ସେମାନେ ଯେତେଥର ଆସିବେ ତୁ ବି ଆସିବୁ।
ଆ ସେ ମୁଁ ତ ଫ୍ରିରେ ଯିବି ମୁଁ ଯଦି ମନା କରିବି ବି ସେ ମତେ ବାଧ୍ୟ ହେଇକି ନେବେ।
ସେଇଆ ଆଉ ତୁ କଣ ପାଇଁ ଖାଲିଟାରେ ରହିବୁ ଯେ ହଁ ଆଟଲିଷ୍ଟ ସେଇଥିରେ ଅଇଲେ ମୋ ଝିଅ ଡ୍ରେସ୍ ଗୁରାକ ଥର ଥରକିରି ଦେଇଦିଏ। ଖାଲି କାଟିଛି ତାର ଗୋଟେ କରିପାରୁନି ସେଇ ଚକ୍କର୍ ରେ ମନ ହବ କରିକି ଦେଇଦେବି। ସେମାନେ ତ ଆସିଲେ ତମ ମାନେ ଆସିବ ଆଉ।
ଦେ ଆଉ ଚଲଉନ?
ନାଇଁ ନାଇଁ ମୁଁ ଯୋଉଠୁ ଫେସ୍ କଲି ତୁ ଆଉ କହନି ଆସିଲାକୁ ଝିଅ ତାକୁ ନିଦ ଲାଗୁଛି ପଢ଼ିବାକୁ ଇଚ୍ଛା ହଉନି ରେଗୁଲାର ଏରେ ଦେଖିଲା ପରେ ତୋର କେମିତି ମନ ହବ? ତାପରେ ବହୁତ ପ୍ରେସର ଉ ଆଉ ସେଇ ମାନେ ଦେଇପାଇଲେ ସିନା ଟାଇମ୍ କଲେ କଣ ଇଛା ତ ଅଛି କରିବାକୁ। କିନ୍ତୁ କଣ କରାଯାଇ ପାରିବ କହ ମୋର କେତେ କଣ କରିବାକୁ ଇଛା ଅଛି ହେଲା ସେଇଟା ବୋଲିନୁ ମୁଁ ଅଲଗା ଥ୍ରୋ ପରେ ବି ମାନେ ଯେ ବିଜନେସ୍ କରିକି ଇଏ ସିଏ ଯେ ସବୁ ଇଛା ହେଲେ କଣ ହବ ଉଁ ସମ କର ଛୁଆକୁ କିଏ ଦେଖିବ ନହଲେ ମୁଁ ଦିନ ରାତି ମୋ ମାଇଣ୍ଡ ରେ ଚାଲିନି କି, ମୁଁ ଏମତି ଏଟା କରନ୍ତି ହେଟା ଏମିତି କରନ୍ତି କିନ୍ତୁ? ସେ ମେଡିସିନ ଲାଇନ୍ ବି ମୁଁ ବହୁତ ଥର ଭାବୁଛି। କିନ୍ତୁ ଭାବିଲେ ବି କଣ ହବ? ଛୁଆ କୁ ଇଗ୍ନୋର କରି ସବୁ କରିହବନି ନା।
ନାଇଁ ପା ତାଙ୍କ ଲାଇଫ୍ ଏଇଟା ଆଉ ଖରାପ ହେଇଯିବ ଏଇ ଟାଇମ୍ ଟା ନ ଦେଖିଲେ।
ତ ମୁଁ ବହୁତ ଭାବିକି ଏଠି ସାଙ୍ଗିଲା ତାହେଲେ ଏତେ ବି ପ୍ରେସର କରିପାରିଲିନି।
ଦିନକୁ ତିନିଟା ଚାରିଟା କରିବ, ତାଠୁ ଅଧିକ ଏଫର୍ଟ ଦେଇପାରିବେ କି, ସେଥିରେ ପୁଣି ଘର କାମ ବି ଅଛି। ଆଉ ଏଗୁରା ରାସ୍ତ ର ମ ତ ଭାରି ମାନେ ରିଜିନା ହେଲା। ମୁଁ ପୁରା ମାଇଣ୍ଡ ସେଟ୍ ଅପ୍ କଲି କି ନାଇଁ ଏଟା ନିହ
ହୁଁ ନା ଭଲ।
ସେଇଥି ଯୋଗୁ ଇଏ କରିଦେଲେନି ଆଉ କଣ? ତମ ଉ ସେଇଆ ତ ହେଲା କ ଥା ନହେଲେ କରିବାକୁ ଆଇଛ ନା ଆମେନୁ ଚାହିଁଲେ କେତେ କଣ ତୁ ଏଇନୁ ଚାହିଁଲେ ବି ଘରେ ବସିକି ତିନିଟା କାମ ବି କରିପାରିବୁ। କିନ୍ତୁ ପୁଣି ଘର ପାଇଁ ଟାଇମ ଦବୁ ନା ନାହିଁ କହ ଆଉ ଯୋଉ କାମ ଦାମ ଅଛି ଯିଏ ତ ହେଲା ଆମକୁ କରିବାକୁ ପଡିବ ନା।
ହଁ।
ଆମେ ସିନା ଏଇଠି ରହୁଛୁ ବୋଲି ଏତେ ଟାଇମ ପାଇଲୁ। ସେଠି ଘରେ ରହିଲେ ପାଞ୍ଚ ପ୍ରକାର ଛଅ ପ୍ରକାର ଆଇଟମ।
ଆଇଟମ୍।
କର ଇଏ କର ସେ ସବୁ ସଇଲା ବେଳକୁ ସବୁ କାମ ସରିଲା ବେଳକୁ ତୋତେ
ରାନ୍ଦେ ପାଞ୍ଚ ସାଙ୍ଗରେ ଖାଇବାକୁ ମୁଁ ପଚାରିକି ଇଏ କେତେବେଳେ ଖାଇବ ସେ କେତେବେଳେ ଖାଇବ ବାସନ ମଜା ଇଏ ନିଜ ରେଷ୍ଟ।
କଣ ଆମର ସବୁ ଏକାଠି ଖାଇବା।
ହୁଁ।
ମାନେ ବ୍ରେକ୍ଫାଷ୍ଟ ଏକାଠି ଖାଇବା ଲଞ୍ଚ ଏକାଠି ଖାଇବା ଡିନର୍ ବି ଏକାଠି ଖାଇବା ମୋଷ୍ଟଲି ନାଇଣ୍ଟି ପରସେଣ୍ଟ।
ଆ ତାହେଲେ ଭଲ ସେଇଟା ହେଲେ ଭଲ।
ପ୍ରବ୍ଲେମ୍ ନାହିଁ ଯେ ଅଲଗା ଟାଇମରେ କିଏ ଖାଉଛି ନା କଣ ଖାଇଲ ବାସନ ରଖିଲ ଆଇଲ। ଶଇଲା ରୋଷେଇ କିନ୍ତୁ ଏଗାରଟା ଭିତରେ ଆ ସରିଥିବ ଆଉ ହଁ ସ୍ନାକ୍ସ୍ ଫ୍ନାକ୍ସ୍ ଏକ୍ସଟ୍ରା ଆମର କିଛି ଖିଆଖୁଈ ଛଣା ଛୁଣି ଉପରେ କିଛି ଖିଆ ଖୁଇ ନାହିଁ ମୁଁ ବାହା ହେଇକି ଦଶ ବର୍ଷ ଭିତରେ ଦିଥର ଖଣ୍ଡେ ପକ୍ ପକୁଡି ଛାଣିଥିବି ମନେ ରଖିଥା ତାମାନେ ନା ନା ହେରା କିଛି ନାହିଁ। ଆମର ଏଇ ଯୋଉ ନା ମାନେ ଅ ଯୋଉ ନାଲି ବୁଟ ପିଆଜ ହକା ଦେଇକି ସାଲାଟ। ଟାଇପ ର ମାନ ଯୋଉ କରନ୍ତି ପିଆଜ ହକା ଦେଇକି ଖାଆନ୍ତି ମଟର ସହିତ ସେମିତି ମୁଢ଼ି ମିିକ୍ଚର। ଆଉ ଫ୍ରୁଟସ୍ ହେଲା ଏଇଆ ଖାଇବା। କେବେ ନାଇଁ ଛୁଆଁଛଇଁ ବି ସର ବହୁତ ରେୟାର ବାଇଚନ୍ସ ଯାଇଛି ମାର୍କେଟ ଯଦି ଦିଟା ଆଣିଲା ଭାରି। ନହେଲେ ନାହିଁ କେବଳ ପର୍ବପର୍ବାଣିୀ ଛଣାଛୁଣି। ମୋର ହେଇତି ଅଭ୍ୟାସ ନାହିଁ ନା। ମୁଁ ଏକା ରହିଲେ ବି କାଇଁ କରୁଛି କି? ଏକା ରହିଲେ ବି ସେ ଛୁଣାଛୁଣି ଇଏ ସିଏ ହେଲ ଝିଅ ମୋର୍ ଜମା ମନ ତ ହଉନି ଆଉ କରିବି କଣ୍ଟେ ଆଉ।
ଆ ଯାହାର ଓଷା ବାର ପିଠା ପୁଠୀ ହୁଏ ନାଇଁ।
କଁ କହିଲ।
ଓଷା ବାରରେ ପିଠା ପୁଠୀ ହୁଏ ନା ନାଇଁ।
ହଁ ହଁ ସେଇ ବା କହିଲି କେବଳ ଅକେଜନ ରେ ଯୋଉ ପିଠାପଣା ହୁଏ ସେତିକି। ଏମିତି ନାହିଁ କି ଆସ ଲେ ଆମେ ଫ୍ରୁଟ୍ସ୍ କି ଅଲଗା କଣ ଆଣା ହେବ କିନ୍ତୁ ଘରେ ଏମିତି ଛଣା ଛୁଣୀ ନାହିଁ।
ହୁଁ।
ମାନେ ସବୁ ଏତେ କେହି ପ୍ରିୟ ନୁହେଁ କି ମାନେ
ଯାହା ହଉ ଭଲ।
ହଁ ଆଉ ଏଇରେ ତ ମୁଁ ଆ ଗଲା ଦିନ ଠୁଇ ନାଲି ବୁଟ ଇଏ ସିଏ ସବୁ ସେମିତି ଟାଇପ୍ ର ଖାଇବେ କି ଫ୍ରୁଟ୍ସ ଖାଇବେ। ଆଉ ସେଇଟା ବି ଭଲ ମତେ ଦେଖିଲି ମୋର ସହଜ ମତେ ଯୋଉ କରିବାକୁ ମଙ୍ଗେ ସୁବୁଣ୍ଣ ସୁଯୋଗ ମିଳିବାକୁ ଆଉ।
ଯେ ହଁ ଏଇଟା ଖାଇବି।
ଛନା ଛୁଣୀ ଉପରେ କେବେ ମନ ହୁଏନି। ସେମାନେ ସବୁ ହେଲଥ୍ ଉପରେ ବହୁତୁ କସସ୍ ନା ମାନେ ସେମାନେ ବା ଭାବେ ମୁଁ ତ କେବେ ବହୁତୁ ଲେଟ୍ ରେ ଗଲି, ମୋ ଜା ହେଇକା କେବେଠୁ ଯାଇଥିବେ। ତାଙ୍କର ଗୋଟେ ଶୈଳୀରେ ପଡିଯାଇଚି ନା। ତାଙ୍କର କେବେ ନାହିଁ ଏମିତି ନାହିଁ ଯେ ବାପା ମା କହିବେ ଆମେ ମୁଁ କରିକି ଦେବିନି ଇମ୍ପସିବୁଲ୍। କିନ୍ତୁ ସେ ଖା ମା ଜମା ଖାଇବାକୁ ମଙ୍ଗନ୍ତିନି, ମୁଁ ବାଧ୍ୟ ଆମେ ଯୋଉ ତିନି ଜା ଜାକ ଯେତେଲେ ଥିବୁ ବାଧ୍ୟ କରିକି ଦଉ, ମା ସନ୍ଧ୍ୟା ହେଲେ କିଛି ଖାଇବେନି। ବାପାଙ୍କୁ ଆମେ ଫୋର୍ସ କରି-କରି ଦଉ ହଁ-ହଁ। ହଁ ବାପାଙ୍କୁ ଫୋର୍ସ ତ ଆମେ ଯେତେଲେ ଯିଏ ଯାହା ରହୁଚୁ ଦଉଚୁ। ନହେଲେ ନାଇଁ ସେ ଖାଇବେ, ହଁ ଠିକ୍ ଠାକ୍ ଅଛନ୍ତି ହଁ। ହଁ ନହେଲେ ନାଇଁ ସନ୍ଧ୍ୟା ବେଳେ ଖାଆନ୍ତି। କିନ୍ତୁ ଯେମ୍ତି କହିଲି ବା ଏଇ ଟାଇପ୍ ର ଖାଇଆ ଖାଆନ୍ତି, କେବେ ଛଣା ଛ ନାହିଁ କେବେ ବି ଥରଟେ ବି କହୁନାହାନ୍ତି ଆଜି ପକୁଡିି କର ଖାଇବା। କେଭେ ନାହିଁ, ବାହାଘର ଏତେ ଦିନି ଭିତରେ କେବେ ବି କହିନାହାନ୍ତି ଯେ ଆଜି ପକୁଡି ଦିଟା ଛାଣ ଖାଇବା, ଛଣା ଛୁଣି କିଏ ଖାଇବ। ସେଇ ଆଣ ନାଲି ବୁଟ ଟିକେ ଇଏକୁ ସିଜେଇ ଦିଅ ଆପୁଲ୍ ବାନାନା ଯାହା ଦେଲୁ କାଟିକି ସେ ଫ୍ରୁଟ୍ ଫ୍ରୁଟ୍ସ ବି ଖାଆନ୍ତି ସେମାନେ ସେମାନେ ସେଇଆ ହିଁ ଖାଆନ୍ତି ହେଲା। ତାଉ ଆମେ ଗଲା ପରେ ଆଉ କାହାକୁ ପସନ୍ଦ ଆଉ ମୁଁ ଏଇ ଯୋଉ ଏଠି ବି ରାଞ୍ଚିରେ ବି ଯୋଉ ରହୁଥିଲି, ମୁଁ ଇଏ ଖାଆନ୍ତିନି ବୋଲି ମୋ ଛଣାଛଣି ହାବିଟି ପଳେଇଲା ନା। ମୁଁ ହେଠି ଦି ବର୍ଷ ରହିଲି ଦି ବର୍ଷ ଭିତରେ ଦି ଥର ବରା ଛାଣିଥିବି କି ନାଇଁ, ଇଏ କହିବେ ମତେ ରୁ ଟି ଦେବୁ ଦେ ନହେଲେ ନାଇଁ ମୁଁ ବାହାରେ ଖାଇବି।
ଓହୋ ତାଙ୍କର ସମସ୍ତେ ନାହଁ ମନ ହଉଛି।
ମୁଁ ଘରେ ହେଲେ ବି ଏତେ ଛଣାଛୁଣି କେବେ ନାହିଁ ନା ହାବିଟି ଗଲାଣି କେବେ ନାଇଁ ଯେ ମନ ହେଇଗଲା ପ କୁଡ଼ି ଖାଇଦଲି ମନ ହେଇଗଲା ବରା ଖାଇଦେଲି ଏମ୍ତି ନାହିଁ।
ହଉ ଦିଦି ଆଉ ଗୋଟେ କଲ୍ ଆସିଲାଣି ତମେ ରଖ ପରେ କେତବଳେ କଥା ହବା ଆଉ।
ଗୋଟେ ମାନେ ରହିଲୁ ଗୋଟେ ମିନ୍ଟି ରହ।
ହୁଁ-ହୁଁ।
ହଁ-ହଁ-ହଁ-ହଁ ମୁଁ ରଖୁଚି।
ହଉ।